ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି?
ହେଇଟା ପରିବା କାଟୁଥିଲି।
କଣ ରୁସ୍
ଏଇ ଟିକେ ତାକୁ ଭାଜିବି ଆଜି କୋଳଥ ଡାଲି ହେଇଛି। ଆଉ ଆଜି ଭେଣ୍ଡି ଆଳୁ ଭାଜିବି ଆଳୁ ଭ ଥା ଆଉ ଟମାଟର ବଢ଼ି। ସେଥି ଟିକେ ଚକଡ଼ା ହବ ଖାଇବେ।
ଆଉ ଭାତ ରା
ନାଇଁ ନାଇଁ ଭାତ ରାନ୍ଧିବି।
ତରକାରୀ ପରେ ଭାତ ହବ ଆଉ।
ହଁ ଭାତ ଟା ଟିକେ ରୁଆ ଚାଉଳ ଟା ତ ଟିକେ ଥଣ୍ଡା ହେଇଯିବ ସେ ଗରମ ଗରମ ହେଲେ ସେ ସାଙ୍ଗେ ସାଙ୍ଗେ ହେଇଯାଉଛି ନା ଅରୁଆ ଭାତ ଭଳିଆ ମୁଁ କହିଲି ସେ ସବୁ ହେଇଛି ପଛରେ ସେଟାକୁ କରିବା। ଲଗେଇବୁ?
ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଓଫ୍। ଝିଅ ପୁଅ। ଆ ତାଙ୍କ ବାପା ମିଚାରଜର ଆଉ ଶାଶୁ ଅଛନ୍ତି। ଶଶୁର ଏବେ ରିସ୍ବାଟ କରି ଗଲେ। ହଁ ଝିଅ ଥ୍ରୀ ସେକେଣ୍ଡ ଇୟର ହେଲା। ଆଉ ପୁଅ ନବଘନ ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ବର୍ଷା ତ ସେପଟରେ ବର୍ଷା କେମିତି କଣ ହୋଉଛି?
ବର୍ଷା ତ ପ୍ରବଳ ଢାଳୁଛି ସକାଳ ପାଖରୁ କାଲି କି ଢାଳୁ କୁନା ଆଜି ବି ସକାଳ ପାଖରୁ ପ୍ରବଳ ବର୍ଷା ହୋଉଛି ଆଉ କୁଆଡେ ତ ଘରୁ ବା କି ଯାଇ ହୋଉନି
ହଁ ବର୍ଷା ପ୍ରବଳ ବର୍ଷା ହୋଉ ହୁଁ ରାତିରୁ ବର୍ଷା ହୋଉଚି କାଲି ଟିକେ ଟିକେ ଛାଡୁଥିଲା ପକୋଉଥିଲା ଆଜି ପୁରା ଲାଗି କଣ୍ଟିନ୍ୟୁ ରହିଛି।
ହଁ।
ଆଉ କଣ ରୋଷେଇବାସ କଣ?
ରୋଷେଇ ବାସ ଭାତ ବ କିଛି ତରକାରୀ ଆଗେ ହେଇସାରିଛି ବାରମସୀ ନାଡି ଆଳୁ ବିଲାତି ବାଇଗଣ ବଡି ପ କି ଝୋଳ ହେଇଚି। ଆଉ କୁନ୍ଦୁରି ପୋଟଳ ଆଳୁ ଭଜା ହେଇଛି। ଆଉ କଲରା ଆଳୁ ଭଜା ହେଇଛି। ଆଉ କାକୁଡି ସାଲାଟ ହବ ଆଉ। ଭାତ ଟା ବସିଛି ଆଉ।
ହଁ
ଆଉ ଆପଣଙ୍କ ଘର ଟା କୋଉଠି?
ସେଇଟା ତ ମେନ୍ ପଏଣ୍ଟ।
ହ।
ହଁ ସେଇଟା କହିବ। ଆଉ କଣ ପଚାର?
ଓହୋ ଘର ଆଉ କଣ କହିମି ଆ ହଁ ଆଉ ଖି ମାନେ ମାନେ ଭାତ ହେନେ ଖାଇବେ ଆଉ କଣ?
ନା ମାନେ ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷା ନେଇଛନ୍ତି? ହ୍ୟାଲୋ।
ହଁ ହଁ। ହଁ, ହଁ।
କେତେଦିନ ହେଲାଣି ଠା
ହଁ ମୁଁ ସ୍ଵସ୍ତୟନି ନେଇଚି। ମୁଁ ସ୍ଵସ୍ତୟନି ଏ ଆଠ ମସିହାରୁୁ। ଦୁଇ ହଜାର ଆଠ।
ଆଉ କିଏ ନେଇଚନ୍ତି ସ ପରିବାର ନେଇଯାଇଚନ୍ତି?
ହଁ ଆମେ ମୁଁ ମୋ ସ୍ୱାମୀ ଦିଇଜଣ।
ଆଉ ଛୁଆ ପିଲା?
ଛୁଆ ପିଲା ଝିଅ ଆଠ ବର୍ଷର ହେଲା, ଆଉ ପୁଅ ଏବେଇ ଆ ଏଇ ମାସର ହବ
ଆ ଛୋଟ ଛୋଟ ନାଇଁ।
ଛୋଟ ଛୋଟ।
ଆରେ ମା ଏ ମା ଏ ବାବୁ କଣ ଜବ କରିଚନ୍ତି?
ନା ନା ସେ ପଥର ମୂର୍ତ୍ତି କାମ କରନ୍ତି ଭାଇରେ
ଓହୋ। ଆଉ କଣ ଆପଣଙ୍କ ଗାଁ ରେ ଓସାବାର କଣ?
ଓଷା ବାର କଣ? ମାନ ସବୁ ଓଷାବାର ଯେତିକି ଆମର ଉଁ ଯା ଯେତିକି ରେ ଘର ହୁଏ ଆ ଘରେ ତ ତ ସହଜରେ ପୁରାଣ ଯୋଉ ଗୁରୁବାର ଓଷା ହୁଏ ଆଉ ଆମେ ଯାହା ମୁଁ ଖାଲି ମୋର ଉପବାସ ଟିକେ କରିଦେ ଛୁଆ ପାଇଁ ଟିକେ ଦ୍ଵିତୀୟ ପୂଜା ଟିକେ, କରେ ଆଉ ହେଉଚି ଗୁରୁର ଓଷା ତ ସେଟା ଲକ୍ଷ୍ମୀଙ୍କ ପାଇଁ ହେଇଟା କଣ ଛାଡ଼ି ହବନି ସେଇଟା କରିଦବ। କରିବାଟା ସୁଦଶା ବ୍ରତ ଲଷ୍ମୀ ପୁରାଣ ଯଉ ଆଉ ସାବିତ୍ରୀ ବ୍ରତ ଟା କରେ, ରାଧାଷ୍ଟମୀ ଟା କରେ। ଆଉ ଦୁର୍ଗାଷ୍ଟମୀ ଏଇରା କରୁନଥିନି ଆଗରୁ ଏ ଉପାସ ଟିକେ ରହିପାରେନି ଆସିିକି ପ୍ରବଳ ଆଉ ଉପାସ ରହିପାରେନି ଆଉ ଏବେ ଯା ହୋଉ ଟିକେ ଆସ୍ତେ ଆସ୍ତେ କରୁଚି ଆଉ।
ପୁଅ ଝିଅ କଣ ସିଜେରିଙ୍ଗି ନା କଣ ନର୍ମାଲ?
ହଁ ହଁ ସିଜେରିଙ୍ଗି।
ହଁ ମୋ ସେଇ ଛୁଆ ଦିଟାତ ସିଜେରିଙ୍ଗ ଆଉ।
ସିଜେନି ତ ଭାରି ପ୍ରୋବ୍ଲେମ୍ ଆଉ।
ଠାକୁରଙ୍କୁ ଧରିକି ତ ପାଇଛ ଛୁ ପୁଅଟେ ଝିଅଟେ ଆଉ କ
ହଁ।
ଠାକୁର ଦେଇଛନ୍ତି ଆଉ ଦେଲା ଲୋକ ସେ ଠାକୁର୍। ହ। ଆଉ ସା ଏଇ ଯୋଉ ଇଏ ହୋଉଚି ନା ମାତୃ ସମ୍ମିଳନୀ ହଉଚି ନା?
ହଁ ଆମର ଏଠି ଆମର ଏଠି କମ ନୁକ ହୁଏ ଆମର ଆମର ଶୁଣିଛ ନା ବାହାନଗା ନା
ହଁ ହଁ।
ହଁ ସେଇ ବାହାନଗାର ଶୁଣିଥିବେ ମାନେ ମୁଁଛି ମାନେ ଠାକୁରଙ୍କ ଭଜନ କରେ।
ବାହାନଗାରେ ବହୁତ ବିପଦ ଅ ତମ ଯୋଉ ଉଣେଇଶ ଅନେଶତରେ ଘଟିଗଲା।
ହଁ ହଁ।
ଆଁ ସେ ଠାକୁର ହଁ ଏବେ ସେ ଗାଁ ଟା ଭଲ ପରିସ୍ଥିତି ନା
ହଁ ହଁ ହଁ ପୁରା ସବୁ ଭଲ ସେଟା ହଉଛି ମୋ ବାପ ଘର
ହଁ ହଁ।
ଆଉ ଶାଶୁଘର ହଉଛି ପଞ୍ଚନମୀ ସାର ଶୁଣିଥିବେ
ହଁ ହଁ।
ପଞ୍ଚଲିଂଶ ର ପାଖରେ ଆସିବାର।
ହ ହଁ। ଯ ଠାକୁରଙ୍କୁ ଧରିକି ସେ ଆପଣ ସୁଧରି ଯାଆନ୍ତୁ ମାନେ ଠାକୁରଙ୍କୁ ତ ସୁଧର ଦେବେ ଆଉ
ଯାହା ହଉ ଆଉ ଠାକୁରଙ୍କ ଭଜନ ଗାଏ ଆଉ ସେଠି ହେଲେ ମୁ ବହୁତ ଆଡେ ଯାଇଛି, ଯାଜପୁର ଆଉ ନେମାଳ ନୟାଗଡ ଡାକନ୍ତି ସବୁଆଡେ ଯାଇଛି। ଠାକୁରଙ୍କ ଭଜନ ବୁଲିବା ପାଇଁ ଚାରିଆଡେ ଯାଇଛି। ବହୁତ ବଳେ ଭୁବନେଶ୍ୱର ବି ଯାଇଛି ମାନେ ଚାରିଆଡା କୋଉଠି ବାରଟା ନହିଁ ମାନେ ବାକି ନାହିଁ।
ଯାହା ଏଇ ଆମ ଝିଆରୀ ଝିଆରି ଜାଇଁ ଶସ୍ତିନି ଆଉ ଆ ତାଙ୍କ ପୁଅଟେ ଝିଅ ଟେ ତାଙ୍କ ଝିଅ ଟା ଅଠ ନ ବର୍ଷର ସେ ଗୀତ ବଢିଆ ଠାକୁରଙ୍କୁ ଭଜନ ସବୁଆଡେ ବୋଲେ ହାରମୋନିୟମ ବଜେଇ ବଧା ବୋଧେ ଚିହ୍ନଥିବେ ଦୀପାଲି ବାରିକ ସେ ଛଅ ଟା ନା
ସେଇ ତ ତାନ ହତେ ଲକ୍ଷ୍ୟ କରନ
ଆଉ ସେ ସବର ଭୁବନେଶ୍ଵର ପୁରୀ ସବରସିଂ ହିତ ଗଲେ ଯାଜପୁର
ହଁ।
ଆଲୋ!
ହଁ।
ଆପଣଙ୍କ ଭଜନ ପୁରା ଠାକୁରଙ୍କର ସବୁ ଥିବ ନାଇଁ?
ହଁ ହଁ।
ଟିକେ ଯୋଉ ଉ ଏଥିରେ ୱାଟସପ ରେ ଟିକେ ଭଜନ ଗୁଡା ଛାଡିବେ କି? ଓଆ ଓଡିଆ ଭଜନ ପା ୱାଟସପ ଛିଲେ
ମାନେ ଫଟୋ ଉଠେଇକି ଛାଡମି ତ ବହିରୁ
ହଁ ହଁ। ବାହରେ ଓଡିଆ ଭାଜା ଫାଟୋ ଉଠେଇକି ଛାଡିବେ।
ବଖି ତ ମୋ ପାଖରେ ନହିଁ ମୋ ଗୀତତ ଖାତା ଅଛି।
ହଁ ହଁ ଗି ତ ଖାତ ଛଡ
ହଁ ହଁ। ଆଉ ଏମିତି ଆଉ କଣ କରିବା ଏମିତି
ଓହୋ ଆସୁନାହାନ୍ତି ଆମା